ହାଲୋ
ହାଲୋ
ହଁ କୁହନ୍ତୁ?
ହଁ ମୋ ଭୟସ ଆପଣଙ୍କୁ ସୁବା ଯାଉଛି।
କଣ କହିଲେ?
ମୋ ଭଏସ୍ ଆପଣଙ୍କୁ ଶୁଭା ଯାଉଛି?
ହଁ ହଁ ସୁବୁଛି ସୁବୁଛି କୁହନ୍ତୁ।
ଆଜ୍ଞା ଆପଣ ସେ ରାତିରେ ମୁଁ କଲ୍ ଉଠାଇବେ ବହୁତ ବହୁତ ଧନ୍ୟବାଦ ଆପଣ ମୋତେ ରାତିରେ ମଁ କଲ୍ଟା ଉଠାଇଲେ।
କୁହନ୍ତୁ ରାତିରେ ତ ଶୋଇବାକୁ ଯାଉଥିଲେ ଆପଣ ହଟାତ୍ ଏମିତି କହିଲେ ବୋଲି କଣ ଟିକେ କରିବାକୁ ପଡ଼ିଲା କୁହନ୍ତୁ।
ଆରେ ମୋର ଟିକେ ଅର୍ଥ ଦରକାର ଥିଲା ମୁଁ ଟିକେ ବାହାରକୁ ଆସିଥିଲି ତ ଖାଇବା ପାଇଁ ସେଥିପାଇଁ ଟିକେ ଯି ଆପଣ ଦୁଇଶହ ଟଙ୍କା ଅନଲାଇନ୍ କରିଦିଅନ୍ତେ, ମୁଁ ଟିକେ ଖୁସି ହୁଅନ୍ତି।
ଓହୋ ଏପରି କଥା କି ଆପଣଙ୍କ ଯଉ ମାନେ ରାତି ବାରଟାରେ କୁଆଡ଼େ ଯାଇଛନ୍ତି ଖାଇବାକୁ?
ଆଛା ସେ ରାତିରେ ଟିକେ ମ୍ୟାଗି ଖାଇବା ପାଇଁ ଇଚ୍ଛା ହେଲାତ, ମୁଁ ଆସିଥିଲି ଟିକେ ବାହାରକୁ ବି ପା ପାହାଡ଼ି ମ୍ୟାଗି ଆମର ଏଇ ଘର ପଛ ପଟେ ବହୁତ ଭଲ ବନାନ୍ତି, ଆସିଛି ଟିକେ ଖାଇବାକୁ। ଆଉ କିନ୍ତୁ କଣ କହିଲେ? ମୋର ସର୍ଭର୍ ଟା କାମ କରୁନି। ଆରେ ଦିଲ୍ଲୀ ମୋର ପଚାଶ ଷାଠିଏ ହଜାର ଟଙ୍କା ଟ୍ରାଞ୍ଜକ୍ସନ୍ ହେଉଛି ତ ସେଥିପାଇଁ ମୁଁ ଟିକେ ଅସୁବିଧା ହଉଛି ତ ଆପଣ ଟିକେ ଦୁଇଶହ ଦେଇଦେଲେ ଭଲ ହୁଅନ୍ତା
ଆପଣଙ୍କର ଦିନସାରା ଏମିତି ମାନେ ଏତେ ସାରା ଟ୍ରାଞ୍ଜାକ୍ସନ୍ କରୁଛନ୍ତି ଆପଣ କ୍ୟାସ୍ କାହିଁକି ରଖୁନାହାନ୍ତି?
ଆରେ କଣ କହିଲେ ଏବେ ହିଁ ମୁଁ ଚାରିହଜା ଟଙ୍କା ହଯେଇ ଦେଇଛି ବା ସେଥିପାଇଁ କଣ ଛୋଟ ମୋଟରେ ମୁଁହ ହଜି ହାଜି ଦିଏ କିନ୍ତୁ ସେଥିପାଇଁ ରଖୁନି ଆଉ
ହଁ ହଁ ଅଧିକ ପଇସା ହେଇଗଲା ସେମିତି ଆପଣ ବହୁତ ସାରା ଲୋକ ହଜେଇ ଦିଅନ୍ତୁ ଆଉ ଆମ ଭଳିଆ ଲୋକ ସେ ସବୁକୁ ଆ ଗୋଟାଏ କରି ନେଇଯାଉ।
ହଁ ଆପଣଙ୍କୁ ତ ରାସ୍ତାରେ ଦୁଇଶହ ଟଙ୍କା ମିଳିଥିଲା ମନେ ଅଛି?
ହଁ ହଁ ମନେ ଅଛି, ମନେ ଅଛି।
ତାର ଆପଣ ପନ୍ଦର ପରସେଣ୍ଟ୍ ମୋତେ ପଠେଇନାହାନ୍ତି କାହିଁକି ସେ ରାତାରେ ଯିବା ପାଇଁ ମୁଁ ହଁ ଆପଣଙ୍କୁ କହିଥିଲେ ତ ଏ ଟିକେ ଦୁଇଶହ ସହିତ ସେ ପନ୍ଦର ପରସେଣ୍ଟ ମିଶେଇକି ଦେଇଦିଅନ୍ତେ ତମୁଁ ଟିକେ ଖୁସି ହୁଅନ୍ତି।
ମାନେ ଗୋଟେ ଢଗ ଅଛି ଆପଣ ଶୁଣିଥିବେ ଯୋଉ ଗରିବ ଥାଆନ୍ତି ଇଏ ତାଙ୍କ ନିଜ ଆଦତରୁୁ ମାନେ ପୁରା ଜନ୍ମରୁ ଗରିବ ଥାନ୍ତି।
ଆଜ୍ଞା ଆପଣଙ୍କୁ ସେ ପୁରା ଢ଼ଗ ଟା ବହୁତ ଭଲସେ ପଶିବୋଲି ଆପଣ ଜାଣିଛନ୍ତି ମୁଁ ତ ଜାଣିନି ଛୋଟ ମୋଟ ଢ଼ଗ ସବୁ
ଆଚ୍ଛା ଆଚ୍ଛା ସେ ଭଗବାନ ଠିକ କରନ୍ତି ଶୁଣିଛି ହେଲେ ଏମିତି କଣ ପାଇଁ କରନ୍ତି ମୁଁ ଜାଣିନି।
ଆରେ ଦେଖ ଭଗବାନଙ୍କ ଆଗରେ ଯିଏ ଭଲ ସିଏ ଭଲ ଆଉ ଯିଏ ଖରାପ ତ ସବୁବେଳେ ଖରାପ ଥିଲା ଆଉ
ତାହା ତ ମଧ୍ୟ ସତ କଥା।
ହଁ ମୁଁ କଣ କହୁଥିଲି କହିଲ ମୋର ଟିକେ ସେ ଗାଡିର ଏବେ କଣ କହିଲ ହ୍ୟାଣ୍ଡେଲ ଟା ଆଉ ମୋଡି ଯାଉନି ତ ସେ ହ୍ୟାଣ୍ଡେଲ ଟା ବନେଇ ଆମେ କାଲି ଯାଇକି କଣ କହୁଛନ୍ତି ଆପଣ?
ନିଶା ଯାଆନ୍ତିେ କିନ୍ତୁ କୋଉଠି କୋଉ ଦୋକାନ କୁ ଯିବା?
ଆରେ ସେଠୀ ରଣା ଭେରାଇଟି ଷ୍ଟୋର ମିଳଛି ସେଠି ହ୍ୟାଣ୍ଡେଲର ଗ୍ରିପ୍ଟା ମିଳିଯିବ। ଆଉ ତାପରେ କଣ କହିଲେ କୁମାର ରିପେରିଂ ସେଣ୍ଟରରେ ଗାଡ଼ିଟା ମାନେ ଦେବା। ଆଉ ପ୍ରୀତମ୍ ତ ମୋ ସାଙ୍ଗରେ ଯିବେ ଆଉ
ଆଚ୍ଛା ଆଚ୍ଛା କୋଉ ଭେରାଇଟି ଷ୍ଟୋର୍ ରେ ଆପଣଙ୍କୁ କେମିତି କଣ ମିଳୁଥି
ଣ ମିଳୁଥିବ ଆ ସିଏ ଲୁଚିକି ରଖିଥାନ୍ତି।
ସେମିତି ହେଲେ ତ ସେ ଆହୁରି କିଛିି ଯିନିଷ ଲୁଚେଇକି ରଖଥିବେ।
ନାଇଁ ନାଇଁ ମୁଁ ତାଙ୍କୁ ବହୁତ ଭଲ ଚାଲିଛି ସେ ମୋର ବନ୍ଧୁ ହେବେ ଘନିଷ୍ଠ ବନ୍ଧୁ ହେବେ ସେ ସବୁ ରଖନ୍ତି ରଖିଥାନ୍ତି ଆଉ ମୋ ପାଇଁ ସିଏ ରଖିଥାନ୍ତି ଅର୍ଡ଼ର କରି ସବୁ ଜିନିଷ ପତ୍ର।
ଆଉ କଣ କହୁଛନ୍ତି ଆପଣ ମୁଁ ଗୋଟେ ମୁଁ ଗୋଟେ ଏବେ ପାକିସ୍ତାନୀ ଡ୍ରାମା ଦେଖୁଥିଲି ମତେ ବହୁତ ଭଲ ଲାଗିଲା, ଆପଣ ଦେଖିଛନ୍ତି କି?
କଣ କହିବି କି ନାଟା?
ତା ନାଁ ହଉଛି ମେରି ଜିନ୍ଦକି ହେ ତୁ ବହୁତ ଭଲ ଡ୍ରାମାଟିଏ ମୁଁ ତାକୁ ଦେଖୁଥିଲି ଏବଂ ମୋର ପୁରା ମନକୁ ପାଇ ଅଛି ତେଣୁ ମୁଁ ରାତି ଅଧରେ ବସିକି ଏବେ ସେଇଆକୁ ହିଁ ଦେଖୁଛି।
ଯାହା ହଉ ବଟ ଆପଣ ତା ବିଷୟ ମତେ କିଛି କୁହନ୍ତିି ମୋତେ ପୁଣି ରାତିରେ କାହା କଥା ଗୋଟେ ମନେ ପଡିଯିବ। ତ ଜମା ବି ଭଲ ଲାଗିବନି।
ନିଶ୍ଚୟ ନିଶ୍ଚୟ ସେଇଟା ଦେଖିଲା ପରେ ତ ନିଶ୍ଚୟ ସେଇଟା ମନେ ପଡିଯାଉଛି, କିନ୍ତୁ ଯାହା ହଉ ଖୁସି ମଧ୍ୟ ଲାଗୁଛି।
ହଁ ବା ଦେଖି, ଦେଖି ଦେଇଛି ସେଇଟା ସେ ପାଇଁ ମତେ ଜମା ବି କୁହନ୍ତୁନି ସେ ବିଷୟରେ କିଛି ଆପଣ।
ଆଚ୍ଛା ଆଚ୍ଛା ଏବେ ଏ ପୁରା ମାନେ ପିକ୍ ସମୟ ନା ତେଣୁ ଟିକେ ମନେ ପଡ଼ିଯିବ।
ଆଜ୍ଞା ଆଜ୍ଞା। ନାଇଁ ନାଇଁ ଥାଉ। ଆପଣ ଯେଉ ଘର ଉପରେ ଲଗେଇଛନ୍ତି ଏ ସବୁ ଯେଉ ଗଛ ଗୁଡିକ ଆପଣ କେମିତି କଣ ଲଗେଇଲେ ଟିକେ କହିବେ କି କହିଁକନା ମୁଁ ଟିକେ ଘରେ ଗଛ ଗଛ ଲଗେଇବା ପାଇଁ ଚାହୁଁଛି ଯେ, ମୋ ଗଛ ଗୁଡିକ ବଡ ହଉନାହିଁ।
ବଡ଼ ସେମାନଙ୍କର ହୁଏ, ଯାହାର ବଡ଼ ଥାଏ ଆଗରୁ। ମାନେ ଯେହେତୁ ଆପଣ ଜାଣିଥିବେ କି ବଡ଼ କୁଣ୍ଡ ଆମର ଅଛି। ଆଉ ବହୁତ ମାଟି ମଧ୍ୟ ଅଛି। ଏବଂ ପାଣି ମଧ୍ୟ ଦିଆହେଉଛି ସଫିସିଏଣ୍ଟ, ତେଣୁ ହେଉଛି। ଆପଣଙ୍କର ଯେହେତୁ ଏସବୁ ନାହିଁ ତେଣୁ ଆପଣ କେମିତି ବଡ ହବ।
ଆଜ୍ଞା ମୋ ଯାହା ବଡ ହବା କଥା ସେଇ ଜିନିଷ ଟି ବଡ ଅଛି। ଅଛି ନା ତ ଯୋଉଠି ଆପଣ ଛୋଟ ରହିଗଲା, ସେଇଟା ହିଁ ତ ଛୋଟ ରହିଗଲେ ତ ଆଉ କିଛି ହେଇପାରିବନି। କୁଣ୍ଡ ବଡ଼ ହୋଇଗଲେ ତ, କୁଣ୍ଡ ବଡ଼ ହେଇଗଲା ବୋଲି ଗଛଟା ବଡ଼ ହୋଇଗଲା।
ଠିକ୍ ଏହି କାରଣ ପାଇଁ କଟୁଛି।
ଯାହା ହଉ ଭଗବାନଙ୍କ ପାଇଁ ତ ବଞ୍ଚିକି ତ ଅଛୁ ନା।
ସେଇଟା ତ ନିଶ୍ଚୟ ଠିକ କଥା କିନ୍ତୁ ଏହିଇ କାରଣ ପାଇଁ ଆପଣ କଟୁଛି ମୁଁ କହିଲି ବା।
ସେଥିପାଇଁ ତ ଦେଖନ୍ତୁ କଟୁଛି ଚଳିବ କିନ୍ତୁ ବ୍ରହ୍ମପୁର ଯେଉ ଯାଇକି ପିଲାଙ୍କ କଟୁଛି, ସେଭଳିଆ ତ କଟୁନି ନା ମୋର।
ଅଁ ସେଇଟା ମୋତେ ଠିକ କଥା।
ବାସ ସେଇଟା ହେଲେ କଥା ତ ଭଗବାନ ଯାହା ଦେଇଛନ୍ତି ଆମେ ସେତିକରେ ଖୁସି ଅଛୁ ପ୍ରଭୁ।
କିନ୍ତୁ ମୁଁ କଟିବା କଥା ଅଲଗା କଟିବା କଥା କହୁଥିଲିଁ ମୁଁ ଆପଣ କଲଟି ଖଟିଆ କଥା କହୁଥିଲେ କିନ୍ତୁ ଆପଣ ଅଲଗା ଖଟିଆ ଆଡକୁ ନେଇଗଲେ।
ଆଜ୍ଞା ଆଜ୍ଞା ଦେଖନ୍ତୁ ମୋ କଲ ଟି କଟୁ ନ କଟୁ ସେ ଛାଡ ପର କଥା ଦେଖିଆ ଆମେ
ହ ତ ଫୋନ ଟିକେ ଅନ୍ କଲେ ଆପଣଙ୍କର
ଆଜ୍ଞା ଆଜ୍ଞା ଆପଣ କେମିତି ଜାଣିପାରିଲେ ଆପଣଙ୍କୁ ବୋଧେ ଶବ୍ଦ ଶୁଭାଯାଇଛି।
ନା ନା ଶବ୍ଦ କଣ ଶୁଭିବ ମୁଁ ପରା ଅନ୍ତର୍ଯ୍ୟାମୀ। ମୁଁ ସବୁ ଜାଣିପାରେ।
ସେଇଥିପାଇଁ ତ ଆପଣ ଯୋଉଟା ଜାଣିଆରଥିଲା ସେଇଟା ଜାଣିପାରିଲେନି କାଇଁ?
ନା ନା ସେଇଟା ମଧ୍ୟ ମୁଁ ଜାଣିପାରି ନଥିଲି ସେ ସେତବଳେ ଜାଣିପାରୁନଥିଲି କିନ୍ତୁ ଏବେ ତ ଜାଣିଗଲିଣି ନା।
ତ ଆମ୍ବ ତ ଖଟା ହିଁ ଲାଗିବ ନା
କିନ୍ତୁ ମତେ ସେ ଆମ୍ବଟି ମିଠା ଲାଗିଲା।
କିନ୍ତୁ ଯୋଉ ଆମ୍ବ ଖାଇବା କଥା ତ ଆପଣ ଯାଇ ଖାଇପାରିଲେ ନାହିଁ।
ନାଇଁ ମୁଁ ତ ଖାଇଛି ମତେ ବହୁତ ମାନେ ସୁଆଦ ଲାଗିଥିଲା।
ନାଇଁ ସେଟା ତ ଅଲଗା ଆମ୍ବ ଥିଲା ନା କିନ୍ତୁ ଆମ୍ବ ପରେ ପଇସାଟା ମିଳିବ ଦେଲା ଦେଲେନି ନା ସେଥିପାଇଁ
ନା ନା ଆପଣ ଯୋଉ ଆମ୍ବ କଥା କହୁଛନ୍ତି ମୁଁ ମଧ୍ୟ ସେଇ ଆମ୍ବ କଥା ହିଁ କହୁଛନ୍ତି।
ଆଜ୍ଞା ଜାଣିପାରୁନାହାଁନ୍ତି ଆପଣ ଛାଡ ଆପଣ ଛୋଟ ଛୁଆଟେ କଣ ହିଁ କହିବି ଆପଣଙ୍କୁ
ଛୋଟ ଛୁଆ ମତେ କହୁଛନ୍ତି ଆପଣ
ଆଜ୍ଞା ଆପଣ କଣ ଛୋଟ ଛୁଆ ଆପଣ ତ ଛୋଟ ହେଇ ରହିଗଲେ ତ ମୁଁ କଣ ହିଁ କହିବି।
ଆରେ ଓ ଆଚ୍ଛା ମୁଁ ଆଉ କାହା କଥା କହୁଥିଲି ଆପଣ ମୋତେ କେମତି ଛୋଟ ଛଆ କହିପାରୁଛନ୍ତି ଫୁଣି ନହେଲେ ଆପଣ ମତେ ଅଲଗା କିଛି ପୁଣି କହିଦେବେ ଏଇ ସବୁ କ୍ଷେତ୍ରରେ।
ଦେଖନ୍ତୁ ମୁଁ ଆପଣଙ୍କ କିଛି ପର୍ସନାଲ୍ କଥା କହୁଛି ତ ଆପଣ କାଇଁ ମୋ ପର୍ସନାଲ୍ କଥା କହୁଛନ୍ତି।
ଏଇଟା ପର୍ସନାଲ କଥା କୋଉଠୁ ହେଲା?
ଆପଣଙ୍କ ସହିତ ମୋ ମାତ୍ର ଦୁଇଟି ମାତ୍ର ଲୋକ ପର୍ସନାଲ ତା ଛଡା ଆଉ କେହି ପର୍ସନାଲ ନାହାଁନ୍ତି। ଗୋଟେ ଲୋକ ତ ଥିଲା ରହିବ ଆଗକୁ ଅଛି ଆଉ ଏବେ ଯିଏ ତ ଅଛି ଅଛି ଆଉ। ଭଉଣୀ ହିସାବେରେ ତ ସେ ମୋ ପର୍ସନାଲ ହେବେ ନା
ଭଉଣୀ
ଆଜ୍ଞା
ଭଉଣୀ
ଆଜ୍ଞା।
କୋଉ ଭଳିଆ ଭଉଣୀ ଛାଡନ୍ତୁ
ଓ ହୋ ଆପଣ ଜାଣିନାହାଁନ୍ତି ସେ ମୋର ବହୁତ ଭଲ ଭଉଣୀ ଜଣେ ହେବେ।
ତେବେ ତ ଆପଣ ରକ୍ଷା ମାନେ ରାକ୍ଷୀବନ୍ଧନରେ ତ ନିଶ୍ଚୟ ରାକ୍ଷୀ ବାନ୍ଧିବେ।
ଆଜ୍ଞା ନିଶ୍ଚୟ ଖାଲି ପାଇଁ ରାକ୍ଷୀ ବାନ୍ଧିବ ପଇସାଟା ନାହିଁ।
କିନ୍ତୁ ଆପଣ କେଉଁଠି ଯାଇ ବାନ୍ଧିବେ ପାଡି ଚୋଟାଲେ ଯାଇ ବନ୍ଧେଇବେ
ନାଇଁ ବା ତମେ ରାକ୍ଷୀ ବାନ୍ଧିବ ମୋ ହାତରେ ରାକ୍ଷୀ ବାନ୍ଧି ତା ପାଖେ ପଇସା ନାହିଁ ସେଥିପାଇଁ ସେ ମତେ ରାକ୍ଷୀ ବାନ୍ଧିପାରିବ ନାହିଁ।
ମୁଁ ପଇସା ଦେଇଦେବି।
ହଉ ଅନଲାଇନ କରିଦିଅନ୍ତୁ ମତେ ଏବେ କରିଦିଅନ୍ତୁ ମୁଁ ଏବେ ତାକୁ ପଇସା ପଠେଇଦେବି।
ନା ମୋ ଭଉଣୀ କୁ କରିଦେବି ଅନଲାଇନ।
ତାର ଅନଲାଇନ କିଛି ନାହିଁ।
କାଇଁକି ଅନଲାଇନ ନାହିଁ ମୁଁ କରିଦେବି ମୁଁ ନହେଲେ ରାକ୍ଷୀ କିଣିକି ଆଣିବି ଭାରି।
ସେ ଅଲଗା କାହା ହାତରୁ ରାକ୍ଷୀ ନିଅନ୍ତିନି ପରା ନିଜେ କିଣିକି ଦେବେ ଯଦି ଦେବେ।
ଆଉ କଣ କହୁଛନ୍ତି କୁହନ୍ତୁ?
କଣ କହୁଥିଲେ ଆପଣ?
ମୁଁ ରିଲ ଦେଖୁଥିଲି ତେଣୁ ଆପଣ କିଛି କଣ କୁହନ୍ତୁ?
ହଁ ମୁଁ କହୁଥିଲି କହିଲେ ଏବେ ଏତେ ରାତି ହେଲାଣି ଆପଣ ଟିକେ ଯାଇକି ଶୋଇପଡୁନାହାଁନ୍ତି ମୋତେ କାଇଁ କଲ୍ କରି ହଇରାଣ କରୁଛନ୍ତି ଆପଣ?
ଅ ହ ମୋତେ ମଧ୍ୟ ନିଦ ଲାଗିଲାଣି ହାଇ ମଧ୍ଯ ବହୁତ ଜୋରେ ଆସିଲାଣି ମୁଁ ମଧ୍ୟ ଯାଉଚି ଶୋଇବି।
ଆଜ୍ଞା ମୁଁ ଏବେ ରଖୁଚି ଆପଣଙ୍କୁ ଆଉ କେବେ ଫୋନ କରିବି।
ଆଚ୍ଛା ହ